ଉଁ ହୁଁ।
ହଁ ଆଛା ଯୋ କମ୍ପ ମି ତ ଖାଇସାରିଲଣି।
ହଁ ହଁ ଖାଇସାରିଲେଣି ବୋଧେ ଆମର ତ ଏତେ ଶୀଘ୍ର ବି ଶୁଆ ହୁଏ ନା। ହେଇଯାଏ। ଏ ଦଶଟା ଏଗାରଟା ହେଇ ଯାଇ ଶୋଇଲା ବେଳକୁ ଆ ଆମର ସମସ୍ତେ ଶୋଇ ସାରିବେଣି।କିନ୍ତୁ ଆମର ଫୋନ ଟା ଦେଖା ଚାଲିଥିବ। ଯେତେ ପର୍ଯ୍ୟନ୍ତ ନିଦ ନ ଆସିଚି ସେମିତି ଚାଲିଥିବ ଆଉ।
ମା ତମ ମା ଦେଖନ୍ତି ନା।
ନା ନା ସିଏ ଟି ଭି ଦେଖୁଥିଲା। ଏବେ ସେ ଆଉ ଟି ଭି ତ ଖରାପ ହେଇଗଲା। ତାକୁ ଆଉ ସଜାଡିବାକୁ ଇଚ୍ଛା ହେଲାନି। ଆଉ କିଏ ଦେଖିବ। ଘର ଭିତରେ ମାନେ ଯୋଉ ଟାଇମ ରେ ଟି ଭି ଟା ଖରାପ ହେଲା ସେ ଟାଇମ ରେ ଗରମ ଚାଲିଥିଲା। ଆଉ ଏମିତି ବି ଇଚ୍ଛା ନଥିବ। ମାନେ ଗରମରେ ଆଉ ଘର ଭିତରେ ପଶେଇକି ହଁ ଟି ଭି କିଏ ଦେଖିବ ଆଉ ସଜଡା ହେଲାନି। ତ ସେବେଠାରୁ ଏମତି ପଡିଛି ଆଉ। ଆଉ ଫୋନ ମୁଁ ବୋଉ ଖାଲି ସେ କଲ ରେ ଯାହା କଥା ହୁଏ ବାସ।
ନା ଆମେ ତ ସେ ଦେଲେଣ ବେଳେ ବେଳେ ସେ ନିଏ କିନ୍ତୁ ସିଏ କହିବ ଆଉ ତମେ ଯ ଦେଖୁଛ ମତେ ଦଉନା ମୁଁନାହା ଓଟିପି ଟା ଆଉ ସେଇ ଏମିତି ତାର ଖୋଇଦବ।
ନା ମୋ ମମିର ଯାତ୍ରା ଅଛି ତ ସବୁ ଅଛି। ସିଏ ପୁରା ହେଲା ଆମେ ଘରେ ଯୋଉ ଦିନ ରହିଥିବୁ ସେ ତାର ଖରା ବେଳେ ଶୋଇ ରାତିରେ ଶୋଇଲା ବେଳେ ମୋ ବାପା ଆସିବେ। ବାପାଙ୍କ ଫୋନ ରାତିରେ ଟିକେ ଦେଖିବ ଶୋଇଲା ବେଳେ। ଖରା ବେଳେ ଟିକେ ଶୋଇଲା ବେଳେ। ଯଦି ଆମେ କିଏ ଥିବୁ ଆମ ଫୋନ ଦେଖିବ ନହେଲେ ମୋ ଯୋଉ ମୋ ସାନ ଭଉଣୀର ଫୋନ ଦେଖବ। ଆଉ ହେଲା ସକାଳୁ ଭୋରୁ ମୋ ବାପା ବେଣୁସୁ ଉଠି ବାପାଙ୍କ ଫୋନ ଟିକେ ବସିକି ଭୋରୁ ଦେଖିବା। ଆଉ ଯାତ୍ରା ଯାତ୍ରା ପାଗଳ ସେ ଗୋଟେ ଦେଖିବା
ଆମ ଘରେ ବି ଆମ ବାପା ସେ ବି ଯାତ୍ରା ଦେଖନ୍ତି।
ବାପାଙ୍କ ତ ତାଙ୍କର ଫେସବୁକ ରେ ରିଲସ ଚାଲିଥିବ। ଇନଷ୍ଟାଗ୍ରାମ ରେ ରିଲସ ଚାଲିଥିବ ଦେଖୁଥିବେ ତାକୁ ସବୁ ବସିକି। ଆଉ ମୋ ମମି ତାର ଯାତ୍ରା ମ ଆମକୁ କେମିତି ଟି ଭି ରେ ଟିକେ ଯୋଉ ଦିନ ମୋ ଜେଜେ ଟି ଭି ମୋ ଜେଜେଙ୍କ ପାଇଁ ଆମ ଘରେ ଟି ଭି ନହେଲେ ଆଉ କେହି ଟିଭି ଦେଖୁନା। ମୋ ଜେଜେ ମୋ ଜେଜେ ମା ସେଠିକେ ଟିକେ ସିରିଏଲ ଦେଖନ୍ତି। ମୋ ଜେଜେ ଟିକେ କଣ କହିଲ କ୍ରିକେଟ ପାଗଳ ପଗଲୁ ଗୋଟେ ସିଏ ସେଇଥିରେ ସେ କେଟେ ଶିଖନ୍ତି ତାଙ୍କ ପାଇଁ ଟିକ ହଁ। ମୁଁ ଆରେ ମୁଁ ବି ଗୋଟେ ଜଣି ମୁଁ ଟୋଟାଲି ମୁ କ୍ରିକେଟ ର ଯଦି ମାନେ ସିମ ମୁଁ ଜାଣିଛି ମୁଁ କେବଳ ମୋ ଦାଦାଙ୍କ ପାଇଁ। ମାନେ ସିଏ ପୁରା ଏତେ ଦେଖନ୍ତି ଦେଖି ଦେଖି ଦେଖି ଦେଖି ମତେ ପୁର ନିଶା କରିଦେବେ। ମୁଁ ସବଠୁ ଦେଖି ମୁଁ ଦେଖି ଦେଖି ଛୁଆଟି ବେଳ ଦେଖି ଦେଖି ଦେଖି ଦେଖି ମତେ ସେଥିପାଇଁ ପୁରା ଫେବ୍ରେଟ୍ ହେଇଯାଇଛି। ମୋର ହେଲା ତ ତାଙ୍କ ପାଇଁ ଆମ ଘରେ ଟିଭି ଲାଗିଛି ନା। ସିଏ ଯୋଉଟ ନଥିବେ କି ସେ କୁଆଡେ ଯାଇଥିବେ ତାଙ୍କର ମେଳା ଥିବ କି କଣ ଥିବ ସେ କରନ୍ତି ତ ପୂଜା ପୂଜାରୀ ଲୋକ ପୂଜା ଫୂଜା କରନ୍ତି। ମେଳା ଥିବ ସେ କଣ କରନ୍ତି ନା ସେଇଦିନ ଟି ଭି ଟା ଆମର ଘରେ ଥିବ ମୋ ମମି ଆମ ସମସ୍ତଙ୍କୁ ଟିକେ ଲଗେଇଦେ ଟିକେ ନେଟ କନେକ୍ସନ ଦେଇଦ ଆମେ ଟିକେ ଦେଖୁଠୁ ନେଟ୍ କନେସ ଆମେ ଦବୁ। ମାନେ ୱଇ ସେଇ ମୁଁ ହସପଟ ଅନ୍ କରିଦେବି ଟି ଭି ରେ ୱାଇ ଦେଇକି ତାର ଦେଖେ ୟୁଟ୍ୟୁବ ବସିକି ଯାତ୍ରା ଦେଖିବ ନହେଲେ କଣ ଦେଖିବ ବସିକି ତାର ଟିକେ ସରିଲା ଆଉ ମୋ ଭାଇ ମୋ ଭାଇ ତ ଆଜି ସକାଳୁ ହେଇ ହଷ୍ଟେଲ ପଳେଇଛି ଆଉ କଣ କରିବି ଆମ ଘରେ ସବୁ କାନ୍ଦୁଛନ୍ତି ବସିକି।
ଆଉ ଗୋଟିଏ ବୋଲି ପୁଅଟା ନା ଛୋଟ ଛୁଆ ଟା ।
ହଁ ଛୋଟ ଟା ଆଉ ଟିକେ ବଡ ହେଇଥିଲେ ଏତେ ମାନେ ଇଏ ଲାଗି ନଥାନ୍ତା ଛୋ ଟଟା ତ ସେଉଠୁ ତାପରେ କଣ କହିଲ ମୋ ଜେଜେଙ୍କ ପାଖରେ ସେ ଶୁଏ ହେଲା ରାତିରେ ସବୁ ପିଲଟି ବେଳୁ ସେ ହେଲା ଦିନରୁ ମାନେ ଟିକେ ବଡ- ତିନି ବର୍ଷର ହେଇଗଲା ପରଠାରୁ ସେ ତାର ମୋ ଜେଜେଙ୍କ ପାଖରେ ଶୁଏ ଏଇଠି ହେଲା ତାଙ୍କ ପାଖରେ ଖଟ ଉପରେ ଶୁଏନା ତାଙ୍କର ଯୋଉ ବିଛଣା ତାଙ୍କର ସବୁ ଅଲଗା ସିଏ ତାଙ୍କ ବିଛଣା ପୁରା ଗଦି ତାଙ୍କର ତକିଆ ଦି ଜଣଙ୍କର ଗୋଟେ କୁଣ୍ଢେଇ ହବା । ପାଇଁ ଗୋଟେ ତକିଆ ଘୋଡେଇ ହେବେ ଦି ଜଣ ପୁରା ମାନେ ଯୋଉ ରାଜକୀୟ ସୁ ସୁଖୁ ସେ ଦି ଜଣ କରିକି ଶୁଅନ୍ତି ହେଲା। ସେଠୁ କଣ ହେଇଛି ନା ସିଏ ପଳେଇଲା ବୋଲି ଆଜି ଆଉ ପଇସା ତାକୁ ଅଧା ଟାଇମ ରେ ଯୋଉ ଯାହା ପର୍ବପର୍ବାଣୀ ଯୁଆଡେ ଯିବ ପଇସା ଖର୍ଚ୍ଚ କରିବାକୁ ସବୁ ଦିଅନ୍ତି।
ଏଇୟା ମାନେ ଜେଜେ ଜେଜେମା ଗୋଟେ ଥିବେ ମାନେ ସବୁଥିରେ ହାତ ଖର୍ଚ୍ଚ ଗୋଟେ ଦିଅନ୍ତି। ଅନ୍ତି ।
ନା ସେ କେବଳ ତାକୁ ଆଉ ଆମକୁ ସବୁ କାହାକୁ ଦିଅନ୍ତିନି ତାକୁ
ସେ ଗୋଟିଏ ବୋଲି ନାତି ଗୋଟେ ମାନେ ଛୋଟ ବି ସେ- ସେଥି ପାଇଁ ଆଉ।
ହଁ ହଁ କିନ୍ତୁ ଏଇୟ ଆମେ ସବୁ ଆମକୁ ସବୁ । ଛୁଆବେଳେ ଆମେ ଆମ କୁ ଆମପାଇଁ ଡ୍ରେସ୍ । କିଣିକି ପଇଶାଦିଅନ୍ତିନି ଆମ ପାଇଁ ଡ୍ରେସ କିଣିକି ଆଣିକି ଦେବେ ଯାହା ଖାଇବୁ ଆଣି କି ଦେବେ କିନ୍ତୁ ପଇସା ଆମ ଆମେ ପଇସା ଖୁରେ ଆମେ ପଇସା ଏତେ ମା ନଥିଲୁ ମାନେ ଖୋର ପଇସା ଖୋର ହେଲା ସିଏ ଗୋଟିଏ ବୋଲି ଗେଲ୍ହା ସେ ତାର ମତେ ଦଶ ଦସ୍ ଟଙ୍କା ଦିଆ ଏଟା ଖାଇିବି କୋଡ଼ିଏ ଟଙ୍କା ଦିଅ ଏୟା ପଡଛି ଖାଇବି ତ ଏଥିପାଇଁ ତାକୁ ଦେଇ ଦେଇ ଅଭ୍ୟାସ ଗୋଟେ କରିଦେଇଥିଲେ ସି ତାକୁ ପ୍ରାୟ ତ ସବୁ ଦିଅନ୍ତି ପଇସା ଖାଇବା ପାଇଁ ଗଲା ଯେତେ ଯେତେବେଳେ ବାହାରିକି । ଗଲା ଆସିକି ପୁରା ଗାଧେଇ ପାଧେଇକି ଆସିକି ଆଗେ । ତା ପାଇଁ ଦିଟା ନୂଆ ଗାମୁଛା କାଢିକି ଦେଲେ ତାକୁ। ଗୋଟେ ବେଡସିଟ୍ । ଭଲ ବେଡସିଟ ଗୋଟେ ରଖିଥିଲେ ବେଡସିଟ ଗୋଟେ କାଢିକି ଦେଲେ ତା ଟକିଆ ଟକିଆ ଦେଲେ କହିଲେ ନେ ଟକିଆ ମୁଣ୍ଡରେ ଦେଇକି ଶୋଇବୁ ଆଉ ହେଲା କ ତ । ପଇସା ଆଣିକି ପଚାଶ ଟଙ୍କା ପଚାଶ ଟଙ୍କା ଥିଲା। କୋଉଠୁ ବୋଧେ କାଲି ମେଳା କରିକି ଆଣିଥିଲେ ସେଉଠୁ ତାକୁ ଆଣିକି ତା ପକେଟେରେ । ପୁରେଇ ଦେଇକି ତାକୁ କଣ୍ଢେଇକି ଧରିକି କାନ୍ଦୁଛନ୍ତି। ଜାଣିିଛ କାନ୍ଦୁଛନ୍ତି ସେଠୁ କାନ୍ଦିଲେ । ତାଙ୍କ କାନ୍ଦ ଦେଖି ମୋ ବାପା କାନ୍ଦି ପକାଇଲେ। ହେଲା ମୋ ବାପା ହଁ ବା ପୁଣି କେତେ ଇଏ କରିକି ମନ ବୁଝ ବୁଝେଇ ବାଝେଇକି ନେଇ କି ଗଲୁ ମତେ । ମୋ ମନ ଟୋଟାଲ କେମିତିି ଲାଗୁନଥିଲା କିନ୍ତୁ ମୁଁ ଯାଇ ଯେତେବେଳେ ତାଙ୍କ ହଷ୍ଟେଲ ଟା ଦେଖିଲି ମନଟା ଟିକେ ଭଲ ଲାଗିଲା ମାନେ । ପୁରା ବହୁତ ଭଲ ହଷ୍ଟେଲ ମାନେ କଣ କହିଲ ମାନେ ମ୍ ସବୁ? ଠିକ୍ଅଛି। କ୍ଲିନ୍ ନିଟ୍ଆଣ୍ଡ କ୍ଲିନ୍। ତାପରେ ଯେ ସବୁ ଲୋକ ଭଲ ଜିନିଷ ଭଲ ସବୁ ଦେ ଖିକି ଆସିଲି ମୁଁ। ଭଲ ଲାଗିଲା ମନକୁ ସେଥିପାଇଁ ଟିକ୍ ଇଏ ଲାଗିଲା ତଥାପି ମାନେ ଭାଇଟା ଗୋଟେ ମାନେ ଭାରି ଇଏ ହଉଥିଲା କଥାଟା ମାନେ ମୁଁ ମୋ ଘରେ ସମସ୍ତେ ମୋ ଜେଜେ ମା ମମି, ମୋ ବାପା, ମୋର ମୋ ମଝିଆ ଭଉଣୀ, ମୋ ସାନ ଭଉଣୀ ସେ ସବୁ ତାଙ୍କ ମନ ଦୁଃଖ। ଭାଇ କଣ କରୁଥିବ? ଆଜି ମୋ ବାପା ଦୋକାନ କେବଳ ସେଇଥିପାଇଁ ବନ୍ଦ କଲେ।
ମାନେ ପୁଅକୁ ସମସ୍ତେ ଏତେ ଭଲ ପାଆନ୍ତି।
ହଁ ମାନେ? ପୁଅକୁ ତ ଏମିତିରେ ବି ମାନେ ପୁଅ ଛୁଆଟା ତାକୁ ତ ଭଲ୍ ପାଇବା ସେଇଟା ତ ଅଲଗା କଥା ଛାଡ। ମାନେ ଛୋଟ ଛୁଆଟେ ତ? ଜନ୍ମ ହେଲା ଦିନରୁ ଗୋଟେ ଘର ପାଖରେ ଛୋଟ ବେଳୁ ଯଦି ସେ ପାଖରେ ହଁ ରହିଚି ତ? ତଥାପି ମାନେ କଣ କହିଲ ସ୍ନେହ, ଶ୍ରଦ୍ଧା ଟା ଗୋଟେ ଏମିତିଆ ଜିନଷ ହେଇଯାଇଥିଲେ ତମେ ତାଙ୍କୁ ଛାଡିକି ରହିପାରିବନି। ଆମେ କଣ କହିଲ? ସିଏ ଟିକେ ଟିକେ କଥ୍ ଥରେ ସମସ୍ତଙ୍କୁ ସେ ଦର୍ କାର୍ ଆଉ ଧନ ଏଇଟା ଟିକେ କରିଦେ। ଧନ ସେଇଟା ଟିକେ କରିଦେ। ମତେ ଏଇଟା ଆଣିକି ଦେ। ସେ ଆସିକି ବଡଦିଦିଲୋ ଆଉ ଚାଲୁନୁ ଟିକେ ବଜାର ନେଇ ଯିବୁ।ବଡଦିଦି? ଏଟା ଖାଇବି ବଡଦିଦି ସେଇଟା ଖାଇବି ଏବେ ତ ସେଟା ସବୁ ମାନ ମନେ? ପଡିଲା ସେ ଆଉ କାହାକୁ କହିବ? ଗୋଟେ କିଛି ଖାଇଆକୁ ଇଚ୍ଛା ହେଲେ ବି କହିପାରିବନି। ସବୁବେଳେ ଆମେ ଥୋଡିନା ଯାଇଙ୍କି ପହଞ୍ଚି ପାରିବା। ହୁଁ ସେଇଥିପାଇଁ। ଆଉ ହେଲା ରାତିରେ ଶୋଇବୁ କୁଣ୍ଡେଇକି ଦାଦାଙ୍କୁ ତକିଆକୁ କୁଣ୍ଡେଇକି ଶୋଇବେ। ରାତିରେ ଏକୁଟିଆ ଶୋଇଥିବ କଣ କରୁ ଥିବ ନଅଟାରେ ମୁଁ ଭାବୁଥିଲି ତାକୁ ଡେଲି ଦେଖା କରିକି ଟିକେ ଆସିବି ବୋଲି ହେଲେ ମୋ ବସ୍ ଆସିକି ଯେତେବେଳେ ତା ହଷ୍ଟେଲ ପାଖରେ ଲାଗିବ, ସେତେବେଳେ ସେ ଟିୟୁସନରେ ଥିବ ତାକୁ ଦେଖା ବିି କରି ସକାଳୁଆ ଟିକେ ଦେଖ୍ ଦେଖା କରିବି ଆଉ ସକାଳୁଆ ଦେଖା କରିପାରିବି। ଆଉ ସନ୍ଧ୍ୟାବେଳିଆ ଦେଖା କରିପାରିବିନି।
ହୁଁ। ଏମିତିରେ ବି ରବବାର ବି ଛୁଟି ଅଛି। ଶନିବାର ବି ଆପଣ ଆସିବେନି।
ହଁ ବା ହଁ ହଁ ହେଲା ଆଉ ଛୁଟି ଦିନରେ ଆସିକି ଟିକେ ଯାହାବି ହେଲେ ଆସିକି ଦେଖ୍ ଦେଖା କରିକି ତାକୁ ଯିବି ଆଉ କଣ କରିବି?
ଆଚ୍ଛା ଆପଣଙ୍କ ହଁ ଆପଣଙ୍କ ଆଡେ ମାନେ ସବୁ ପୂଜା ମାନେ? ସରସ୍ଵତୀ ପୂଜା ହଉ ଗଣେଶ ପୂଜା ହଉ ଏ ସବୁ ହୁଏ ନା?
ସବୁ ପୂଜା ଆମ ଗାଁରେ ସ୍ ସବୁଠାରୁ ପ୍ରସିଦ୍ଧ ପୂଜା ହେଉଛି କୁମାର ପୂର୍ଣ୍ଣିମା ଆଉ ହେଲା-ଆ-ଆ ଯୋଉ କଣ କହିଲ କାର୍ତ୍ତିକ ପୂର୍ଣ୍ଣିମା।
ହୁଁ।
ଏଇ ଦିଟା ଆମ ଗାଁ ରେ କେବଳ ପ୍ରସିଦ୍ଧ ଆଉ ହେଲା ଯଦି ମୁଁ କହିବି ପୂଜା ପର୍ବାଣୀ ସରସ୍ଵତୀ ପୂଜା, ଗଣେଶ ପୂଜା, ହୋଲି-ଇ-ଇ ତମେ ଯେକୌଣସି ପର୍ବ କହିବ ଆମ ଗାଁ ଗୋଟେ ଆ ମତେ ଲାଗେ ସବୁ ପର୍ବ ଆମ ଗାଁ ରେ ଅଛି। କୁମାର ପୂର୍ଣ୍ଣିମାରେ ଆମ ଗାଁ ଏମି ତି ହୁଏ ପୁରା ମାନେ-ଏ-ଏ-ଏ ଦୁ କଣ କହିଲ ଯୋଉ କୁହନ୍ତିନି ଦୁଲୁକିଏ। ଦାଣ୍ଡ ଦୁଆାର ସମସ୍ତଙ୍କର ପୁରା ସେମିତି, ଆମର ଆମ୍ ହଁ ଆମର କୁ ମାନେ କୁମାର ପୂର୍ଣ୍ଣିମାର ଯୋଉ ସବୁ ଅଛି ତାର ରୁଲ ରେଗୁଲେସନ ତମକୁ ଯଦି ଏ କହିବି ତମେ ବାୟା ହବ ଶୁଣିକି।କଣ କହିଲ ଆମର ମାସେ ଆଗରୁ କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମା ଟା ଆମର ମା ସେ ଆଗୁରୁ ମାନେ ଧର କୁମାର ପୂର୍ଣ୍ଣିମା କୁମାର ପୂର୍ଣ୍ଣିମାର ପୂର୍ବ ଯ ଫା ଆଗେ ଯୋଉ ଆଗେ ପଡିବ କୁ ଧର କୁମାର ପୂର୍ଣ୍ଣିମା ପଡୁ କୁମାର ପୂର୍ଣ୍ଣିମାର ପୂର୍ବର ଯୋଉ ପୂର୍ଣ୍ଣିମାଟା ପଡ଼ିବ ମାନେ ତା ମାସ ପୂର୍ବରୁ ଯୋଉ ପୂର୍ଣ୍ଣିମା ପଡିବ ସେଇଟା ଗୋଟେ କି ପୂର୍ଣ୍ଣିମା ରୁହ ମୋର ମନେ ପଡୁନି ତା ନାଁ ଟା ଏକଜାଟ ନାଁ ଟା ମନେପଡ଼ୁନି ମୁଁ ଭୁଲି ଗଲି ମାନେ ସେ ଭାଗବତ ଜନ୍ମରେ ସେଇଟା ସେ ପୂର୍ଣ୍ଣିମା ଟା ଭାଗବତ ଜନ୍ମ ହୁଏ। ସେଦିନ ଆମର ସେଇ ଦିନ ଠାରୁ ହୁଁ ବାସ ବାସ ସେଇ ଦିନ ଠାରୁ ଆମର ଆମ ଗାଁ ରେ ଆମ ଚଉରାରେ ଫୁଲ ପଡିବ ଚଉରାରେ ଫୁଲ ପଡିବ ମାନେ କଣ କହିଲ ଆମ ଗାଁ ସାରା ଯେତିକି ଝିଅ ସବୁ ମିଶିକି ଗାଁ ସାରା ଯେତିକି ଚଉରା ଅଛି ସବୁ ଚଉରାରେ ବୁଲି ବୁଲି ବୁଲି ବୁଲି ଫୁଲ ପକେଇବୁ। ଶଙ୍ଖ ହୁଳହୁଳି ଦେଇକି ଚାରିଟା ସନ୍ଧ୍ୟା ବେଳେ ସମସ୍ତଙ୍କ ଗାଁ ସାରା ଚଉଁରାରେ ଫୁଲ ପ
କଇଁ ଫୁଲ ଆସେ ନା?
କଇଁ ଫୁଲ ଟା ଏବ୍ ଏବେ ତ ସେତେବେଳେ ଆସେନି ଆମେ ନର୍ମାଲି ସବୁଦିନ ମାସେ ପୁରା ପଡିବ ନା ମାସେ ଯାକ କଇଁ ଫୁଲ କୋଉଠୁ ଆଣିବୁ ସେଥିପାଇଁ ଆମେ ନର୍ମାଲ ଫୁଲ ପକଉ।କଇଁ ଫୁଲ କେବଳ ସାତ ଦିନ ପକଉ ହେଲା। ସେଠୁ-ଉ-ଉ-ଉ ପୁରା ମାନେ ଶଙ୍ଖ ହୁଳହୁଳି ଦେଇକି ଗାଁ ଫାଷ୍ଟ ରୁ ଗାଁ ଲାଷ୍ଟ ଯାଏଁ ବୁଲି ବୁଲି ସମସ୍ତଙ୍କ ଚଉରାରେ ଆମେ ନେଇକି ଫୁଲ ପକେଇବୁ ସମ ମିଶିକି ସବୁ ଝିଅ ହେଲା। ତାପରେ ପୁଣି ପନ୍ଦର ଦିନ ଥିବ ହେଲା ଗୋଟେ ଅମାବାସ୍ୟା ଯୋଉ ପଡିବ, ଅମାବାସ୍ୟାରେ ଗୋଟେ କଣ କରୁ କହିଲ ସିଡି ଆଉ ଢିଙ୍କି ତିଆରି କରୁ ହେଲା। ଏଇ ଯୋଉ ଅଗି ପୁନେଇଁରେ ଯୋଉ ଜଳା ହୁଏନି କଣ ନା କଣ ଦୀପାବଳିରେ ଯୋଉ ଜଳା ହୁଏନି-ଇ-ଇ-ଇ ଯୋଉ ଇଏ କଣ କହିଲ ଖାଡି ଖାଡି ରଖିଥିବୁ ଖାଡିରେ ତିଆରି କରୁ ସିଢି ଆଉ ଢିଙ୍କି ଖାଡିରେ ହେଲା। ସିଡି ତିଆରି କରିବୁ କୁନି କୁନି ସିଡି ଆଉ କୁନି କୁନି ଢିଙ୍କି ତିଆରି କରିବୁ।ତାକୁ କଣ କରୁ କହିଲ ସିଡ଼ି ଆଉ ଢି ଙ୍କି କୁୁ ଅ ଚ ଅମାବାସ୍ୟା ଦିନ ଆମର ପକାଯାଏ। ମାନେ ସିଡି ଦେଇକି ଯେହେତୁ ଅମାବାସ୍ୟା ହେଇଯାଇଥାଏ ଅନ୍ଧାର ହେଇଯାଇ ଥିବ ମାନେ ଯୋଉ ଚଢ଼ିବେ ଚଉଡାରୁ ମା କ ସେ ଉପରକୁ ଆକାଶକୁ ଚଢିବା ପାଇଁ ହେଲା ଆଉ ଢିଙ୍କି ଧାନ କଟିବା ପାଇଁ ହେଲା ମାନେ ସବୁ ଝିଅ ମିଶି ଯେତେଟା ଘର ହେଇଥିବ ଗଣିକି ସେତେଟା ସିଢି ସେତେଟା ଢୀଙ୍କ ତିଆରିକରିବୁ ସବୁ ମୁଣ୍ଡ ସଫା କରିକି ତାକୁ ସେ ପୁଣି ତିଆରି ହବ ସମସ୍ତେ ମୁଣ୍ଡ କରିଥିବା ଦରକାର ହେଲା ସୋଉଠୁ ମୁଣ୍ଡ ସଫା କରିକି ସବୁ ସକାଳୁ ବସିକି ତିଆରି କରିବୁ ତାକୁ ସଞ୍ଚାର କେତେବେେଳେ ହବ ଫୁଲ ସିଡି ଢିଙ୍କି ନେଇକି ସମସ୍ତଙ୍କ ଚୋଲରେ ପକେଇବୁ ପନ୍ଦର ଦିନ ଥିବ। ହେଲା ତାପରେ କୁମାର ପୂର୍ଣିମା ଥିବ ସାତ ଦିନ ଯୋଉ ଯୋଉ ପଢେ ଦୁର୍ଗା ସପ୍ତମୀ ସେଟା ପଡେ ଦୁର୍ଗାସପ୍ତମୀ କି ଦୁର୍ଗା ଅଷ୍ଟମୀ ପଡେ କୁମାର ପୂର୍ଣିମାରେ ହ ସାତ ଦିନ ହେଲା ସାତ ଦିନ। ଥିବ ତାକୁ କଣ କରିବୁ ନା ସେମିତି ଭୋର ଉଠିକି ସମସ୍ତଙ୍କ ଦାଣ୍ଡରୁ ଚଉରାରୁ ଯୋଉ ସିଡି ଢଙ୍କ କି ଯାଆଡେ ସବ ପକେଇଥିବୁ ତାକୁ ସବୁ କାଢିବୁ ହେଲା ପୁରା ଭୋରୁ କେହି ଦେଖିବେନି ତାକୁ ସବୁ ସବୁ ମିଶିକି ସବୁ ମିଶିକି ସମସ୍ତଙ୍କ ଚୋଉରାରୁ କାଢିବୁ କାଢିକି ତାକୁ ନେଇକି ସାରୁ ପତ୍ରରେ ଧରିକି ତାକୁ ନେଇକି ନଈ ରେ କି କେନାଲରେ ପକେଇକି ଆସିବୁ ପକେଇକି ଆସିକି ମୁଣ୍ଡ ସଫା କରି ଗାଧେଇବୁ ଆଉ ମାନେ କାହାକୁ ଛୁଇଁବୁନି।
ଓ ଆପଣଙ୍କର ଏଟା କୁମାରପୂନେଇ ଓଷାରେ ଆମର ଏଠି ଯୋଉ ଅଘିପୂର୍ଣ୍ଣିମା ହୁଏ ନା ଏଇ ଯୋଉ ଜଳା ହେଇଥାଏ ଯୋଉ ଅଗି ସେଟା ବି ଆମର ଏମିତି ମାନେ ଭୋରୁଟି ତାକୁ ସ ପରେ ତାକୁ ଛିନ ମୁଣ୍ଡ ଫୁଣ୍ଡ ସବୁ
ହଁ ହଁ ହଁ ସେଟା ଆମର ବି ହୁଏ। ଅଘି ପୁ କିନ୍ତ ଆମ କୁମାର ପର୍ଣ୍ଣିମାରେ ଏଇଟା ହେଲା ତାକୁ ଆଣିକି ସଫା କରିକି ଚଉରା ସଫା କରିବୁ କରିକି ଆଉ ଛୁଇଁବୁନି ସେ ମୁଣ୍ଡ ସଫା କରିକି ଗାଧେଇବୁ ହେଲା। ତାପରେ ଯୋଉ ଆଉ ସେଇ ଯୋଉ ଦିନ ଆମେ ସେଇଟା କାଢିଥିବୁ ସେଇଦିନ ଠାରୁ ଆଉ ଗାଁ। ଆମେ ମାନେ କେହି ବୁଲି ବୁଲି ପକେଇବୁନି ଯାହା ଘରେ ଶନି ଜନ ନିଜ ଘରେ ନିଜେ ନିଜେ ପକାହବ ହେଲା ସେଇଦିନ ଠାରୁ ଆମର କଣ ହୁଏ ନା ବହି ବୋଲା ହୁଏ ଗୀତ ବୋଲା ହୁଏ ସାତ ଦିନ ଥିବ।
ହଁ ସାତ ଦିନ ହଁ।
ହଁ ଆମର ସବୁ ଗୀତ କେତେ ପ୍ରକାର ଗୀତ ଅଛି। ରଘୁ ହର ଗୀତ ଗୌର ହରି ଲବ ବ କୁଶ ବହୁତ ଗୁଟେ ଗୀତ ଅଛି ହେଲା, ସେ ଗୀତ ସବୁ ବସିକି ଗୋଟେ ଜାଗା ଆମର ଅଛି ସେ ଜାଗାରେ ବସିକି ସବୁ ଝିଅ ମିଶିକି ସେ ଗୀତ ଗାଇବୁ।
ନା ଆପଣ ଗାଆନ୍ତି ନାଁ?
ହଁ ମୁଁ ହେଲି ଗୀତ ଗୀତ ମୁଁ ଫାଷ୍ଟ ଗାଏ, ତାପରେ ମତେ ସେମାନେ ପାଳି ଧରନ୍ତି। ହେଲା। ଆଉ ପୁଣି ସେ ଗୀତ ଯୋଉ ଲେଖକ ଯିଏ ସେ ତାର ସବୁ ଲେଖକ ମୋ ପାଖରେ ଯେତିକି ଖାତା ଅଛି, ମୁଁ ତାକୁ ସବୁ ଲେଖିଛି ମାନେ କଣ କହିଲ ପୁରୁଣା ଯୋଉ ସବୁ ଆଗକାଳ ଝିଅ ସବୁ ଖାତା ସବୁ ଲେଖିଦେଇକି ଯାଇଥିଲେ। ସେ ସବୁ ପଢି ହଉନି। ଚି ରି ଗଲାଣି ସେ ଖାତ ସବୁ ଇଏ ହେଇଗଲାଣି। ମୁଁ ତାକୁ ହଁ ମୁଁ ତାକୁ ସବୁ ନୂଆ ମୁଁ ବନେଇକି ପାଉ ପାଞ୍ଚଟା ଛଅଟା ଖାତା ମୁଁ ତାକୁ ବନେଇକି ଲେଖିକି ରଖିଚି, ପ ତାକୁ ସବୁ ସେଇ ଖାତା ହେ ମୋରି ଖାତା ନେଇକି ଗାଆନ୍ତି ପୁଣି ସେଆକୁ ସବୁ ଆମେ କଣ କରୁ କହିଲ ମୁଁ ଆଗେ ଗାଏ ସେମାନେ ପାଳି ଧରନ୍ତି ହେଲା। ସ୍ୱର ସବୁ ପ୍ରାୟ ଭୁଲିଯାଆନ୍ତି ତ ସେଥିପାଇଁ ମୁଁ ଆଗେ ଗାଏ। ଟାଣିକି ଟିକେ ସ୍ୱର ସେ ସ୍ୱର ଟାଣିକି ଗାଇବା ହବ।
ଆମ ଆମର ଏ ବି ଏଠି ଆଗରୁ ଭଲ ହୁଏ ମାନେ ଆଗରୁ ବଡ ବଡ ଯୋଉମାନେ ଥିଲେ ବହୁତ ସାରା ଝିଅ ଥିଲେ। ମାନେ ଏବେ କଣ ଝିଅ ସଂଖ୍ୟା ବି କମି ଗଲେଣି। ମର ବି ଏଠି ଝିଅ ଉ ନାହାନ୍ତି ମାନେ ଏତେ ଆଉ ଏତେ ଭଲ ହୁଏ ନା ଆଉ ମାନେ ପାଠ ପଢିବା ପାଠ ପଢିବା ପାଇଁ ବି ସବୁ ଅଲଗା ଜାଗା ସବୁ ପଳଉଚନ୍ତି। ତର ଛୁଆ ଖାଆନ୍ତି? ନାଇଁ ଭଲ ମାନେ ଆଉ ଏତେ ଭଲ ଲାଗେନି ଆଗ ଭଳିଆ ଆଉ ଭଲ ଲାଗୁନି।
ନା ଆଗ ଭଳିଆ ଆଉ ତ କିଛି ନାହିଁ। ଆମର ବି ସେୟା ପ୍ରାୟ ସବୁ ଚାକିରି ବାକିରି କଲେଣି କିଏ କୁଆଡେ ବାହାରେ ରହିଲେଣି।